ହ୍ୟାଲୋ ହ ମ୍ୟାଡାମ ଶୁଭୁଛି
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ମ୍ୟାଡାମ ଆପଣଙ୍କ ଆଡେ ମାନେ ଉ ରଜ ଆ ଆଉ ମାଣବସା ଏସବୁ ପର୍ବ ଆପଣ ଜାଣିଛନ୍ତି ନା ଆମର ଦୀପାବଳି ଆମର ବହୁତ ପର୍ବ ଅଛି ଖୁଦୁରୁ କୁଣି ହଉ ଜହ୍ନି ଓଷା ହଉ କେତେ ଓଷା ପର୍ବ କେ କେତେ ଅଛି ମାନେ ତାର ଠିକ ଠିକଣା ନାହିଁ ଆମର ମଙ୍ଗଳବାର ଓଷା ହଉ କେତେ କଣ ଅ ଛି ଆପଣ କହିପାରିବେ ଆପଣ ଖୁଦରୁକୁଣି କେମିତି କରୁଥିଲେ?
ମ୍ୟାଡ଼ାମ ଆମ ମାନେ ଜେଜେମାପାଙ୍କ କଣ କରୁ ଜେଜେମାଙ୍କା ତାଙ୍କ ଅମଳ କଣ କରୁଥିଲେ ତ ମୁଁ କହିପାରିବି ନାହିଁ କିନ୍ତୁ ଆମେ ଯୋଉଟା କରିଛୁ ମୁଁ ଯୋଉଟା କରିଛି ସେଇଟା କହିପାରିବି କି ଆମର ସକାଳୁ ଉଠୁଥିଲୁ ଫୁଲ ତୋଡିକି ଆଣିକି ବହୁତ ମାନେ ଗଭା ଟାଇପ ର ଫୁଲ କ ଗୁନ୍ଥିକି ତାପରେ ଗାଧେଇ ଯିବୁ। ଆଉ ପୋଖରୀ କି ପୋଖରୀରେ ଗାଧେଇକି ସେଠି ଗୋ ପଡେ ମାନେ ଇଏ ଦିଆଯାଏ ଆମର ଉ ବାଲି ଯା ଦ୍ଵାରା ଆମର ବାଲୁକା ଦିଆଯାଏ ତ ବାଲୁକା ପୁରା ପୋଖରୀରେ କେତେ ଥର ବୁଡିବୁ ସେତେ ଥର ବାଲି ମୁଠେ ମୁଠେ ଆଣିକି ବାଲୁଙ୍କା ଦେବୁ ତା ଉପରେ ସେଠୁ ଫୁଲ ମାଡ଼ ଥୋଇବୁ। ଆଉ ଧୂପକାଠି ଏମତି ଲଗେଇବୁ ଆଉ କଦ ଇଏ ଆମ୍ବ ପତ୍ର ନେଇଥିବୁ ତାଙ୍କୁ ଦାନ୍ତ ଘଷେଇ ଏଇଠି ହଳଦୀ ପାଣିରେ ଧୋଇବୁ। ତାପରେ ସେଠି ପୂଜା ପୂଜା ସାରିକି ଘରକୁ ଆସିବୁ ଘରକୁ ଆସିଲା ପରେ ତୋ ପୋଇଙ୍କର ଫଟୋ ଥାଏ ସେତେବେଳେ ତୋପୋଇ ଫଟୋରେ ମଙ୍ଗଳବାର ଫଟୋରେ ପୂଜା କରିକି ସେଇଠି ଦୁବ ବରକୋଳି ଆଉ ଲି ଲିଆ ଉଖୁ ଉଖୁଡ଼ା ଆଉ କଦଳୀ ଆଉ ଧୂପକାଠି ଫୁପକାଠି ନେଇକି ସବୁ ସେଇଠି ପୁରା ନାଗି କରିବୁ। ନାଗି କରି ସାରିଲା ପରେ ସେଠୁ ଯିଏ ଯାହା ଘରକୁ ଯାଇକି ପୁଣି ମାନେ ଅରୁଆ ଆଉ ଡାଲି ହେଇଥିବ ତ ଖାଇପଇକି ପୁଣି ହେଇଠୁ ଦି ପହରକୁ ପୁଣି ଆସି ଠାକୁରଙ୍କୁ ସଜେଇବୁ ଆମେ ଫୁଲମାଳରେ ଫୁଲମାଳ ସଜେଇବୁ ପୁଣି ସନ୍ ସନ୍ଧ୍ୟା ହେଲେ ଏଁ ପୁଣି ଭୋଗରାଗ ଆଣିକି ଆଉ ଉ ଠାକୁରଙ୍କୁ ପୁଣି ପୂଜା କରିକି ଏମତି କରୁଥିଲୁ ମ୍ୟାଡାମ ସେ ତେବେଳେ ତ ତୋ ପୋଇ ବହୁତ ଦୁଃଖ କଷ୍ଟ ସହିକି ତାଙ୍କ ଭାଇକି ପାଇଥିଲେ।
ହୁଁ ହୁଁ। ଆପଣ ଜାଣିଛନ୍ତି ଏ ବିଷୟରେ।
ଆଜ୍ଞା ଆଜ୍ଞା ଜଣାଅଛି ଯେ ସାତ ଭାଇଙ୍କର ମାନେ ବହୁତ ତୁ ଗେଲ୍ହା ଭଉଣୀ ଥିଲେ ତ ପୋଇ। ତ ତପୋଇ ତାଙ୍କ ବାପା ମା ଯେହେତୁ ମରିଗଲେ ତ ପୋଇ ଯେତେବେଳେ ଦୋଳି ଏ ଝୁଲୁଥିଲେ ସେତେବେଳେ ସ୍ୱରୂପ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
କଷ୍ଟ ଦବ ତେଣୁ ସମସ୍ତେ । । ସବୁ ବୋହୁ ମାନେ ଛେଳି ଚରେଇଲେ ତ କିନ୍ତୁ ସାନ । ଅ ସିଏ ଖାଇବାକୁ ଦିଏ ପିନ୍ଧିବାକୁ ଦିଏ ଲଗେଇବାକୁ ଦିଏ ସବୁ କରିବାକୁ ଦିଏ ସାନ। ଆଉ ଛଅ ଜଣ ଯାକ ବୋହୁ ତା ଭାଉଜ ମାନେ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
ଦିଅନ୍ତି ଛେଳି ଚରାନ୍ତି ବନରେ ଆଉ ଭା ତା ମାଟି କରିକି ଦିଅନ୍ତି ଚିରା ଲୁଗା ପିନ୍ଧିବା କରନ୍ତି ତାପରେ ବହୁତ ଦିନପରେ । ଛେଳି ହଜିଗଲା ଅ ସେଥି ଯୋଗୁ କିଛି ଲୋ ଯାଇକି କହିବାରୁ ସେ କଲେଜ ତପୋଇକି ପୂଜା କ
। ମାନେ ମ୍ୟାଡାମ ଆପଣଙ୍କ ଭଏସ ଟା ଟିକେ ଟିକ ସେ ଶୁଭୁନି ହ୍ୟାଲୋ। ହେଲ୍ କଂ
। । । । ଏ ଆସିଥିବେ ତ ପୋଇକି ଆଣିବାକୁ ଆସିଲା ବେଳକୁ